ହାଲୋ।
ହାଲୋ ସାର୍ ନମସ୍କାର ଆଜ୍ଞା। ମୁଁ କହିଲି ଆପଣ ଏବେ ହଁ ହଁ ସରିଲାଣି। ଆପଣଙ୍କର ସେପଟେ ବର୍ଷା ହଉଚି?
ହଁ ବର୍ଷା ଟିକେ ଚାଲିଚି ଆଉ ଜୋରସୋର ନାହିଁ ତଥାବି ଏ ଧୀରେ ଧୀରେ ଏମିତି ବ ରସା ହଉଚି ତ ଟିକେ ଘଡଘଡି ହଉଥିଲା ଏବେ ବର୍ତ୍ତମାନ କମିଛି ଟିକେ ଆଉ ବର୍ଷା ଟିକେ କମିଯାଇଚି ଏବେ ଟିକେ ଆଉ।
ଓହୋ ଆମର ବି ଏପଟେ ବର୍ଷା ତ ହଉନି। ଝିପ୍ ଝିପ୍ ବର୍ଷା ହଉଚି। କିନ୍ତୁ ଘଡଘଡି ମାରୁଚି ମାନେ କୋଉଠି ଗୋଟେ ବର୍ଷା ହଉଚି ଯୋଉ ସେଥିପାଇଁକା ବହୁ ଜୋରେ ଘଡଘଡି ମାରୁଚି ଏପଟେ।
ଉ ହୁଁ ହୁଁ ହୁଁ ସେମିତି ଆମର ବି ସେମିତି। ଏବେ ଟିକେ ସ୍ଲୋ ବର୍ଷା ହେଲେ ବନ୍ଦ ହେଇଗଲାଣି ବର୍ତ୍ତମାନ ଆଉ। ଆଉ କଣ ଦିପରେ ଖାଇଥିଲ କଣ?
ଖାଇଥିଲି ଆଜି ଦହି ପଖାଳ।
ହୁଁ। ଖରା ଜଉ ହଉଚି ଗରମ ଦିନରେ ବି ଖାଇବାକୁ ଇଚ୍ଛା ହେଲାନି ମୁଁ ବି ସକାଳୁ ସେମିତି ଦହି ପଖାଳ ନେଇଆସେ। ଆଉ ଭଜା ଜିଲି ଆସେ ଜାଣି ଖାଇ ଦିଏ।
ଆମ ଖରା ଯୋଉ ରେଟରେ ହଉଚି ଦିନ ଟାଇମରେ ସେ ଟାଇମରେ କଣ ପଖାଳ ନ ଖାଇଲେ ହବନି।
ଉ ହୁଁ।
ହ ଏଥର ଟିକେ ଜଲଦି ବର୍ଷା ହଁ କୁହନ୍ତୁ।
ହାଲୋ। ହାଲୋ। ହାଲୋ। ହାଲୋ।